ହ୍ୟାଲୋ
ସାଙ୍ଗ ମୁଁ କଣ କହୁଥିଲି କି ଏ ବର୍ଷ କାର୍ତ୍ତିକ ପୂର୍ଣ୍ଣିମାକୁୁ ଯୋଉ ବାଲିଯାତ୍ରା ଟିକେ ବୁଲି ଯିବାର ଅଛି ତ କୁଆଡେ ଯିବି କହିଲୁ ତମ ଆଡେ ଗଲେ କେମିତି ତମ ଆଡେ କେମିତି ହୁଏ କାର୍ତ୍ତିକ ପୂର୍ଣ୍ଣିମା।
ହଁ ଆମ ଆଡେ ତ କାର୍ତ୍ତିକ ପୂର୍ଣ୍ଣା ବହୁତ ଭଲରେ ହୁଏ ଆମର ତ କାର୍ତ୍ତିକ କାର୍ତ୍ତିକ ପୂଜା ବି ହୁଏ କାର୍ତ୍ତିକଶ୍ୱରଙ୍କ ମୂର୍ତ୍ତି ପୂଜା କରାଯାଏ ଆଉ ଆମେ ଡଙ୍ଗା ଭସେଇ ଯାଉ ବାଲିଯାତ୍ରା ଦେଖିବା ପାଇଁ ବି ଯାଉ। ଆଚ୍ଛା ସାଙ୍ଗ ତୁ ଏବେ କଣ କରୁଛୁ?
ମୁଁ ଏଠି ବସିକି ଭାବୁଥିଲି ଏଇନା ପା କାର୍ତ୍ତିକ ପୂର୍ଣ୍ଣିମା ଆଇଲା ନା ଏ ବର୍ଷ କୁଆଡେ ଟିକେ ବୁଲିଗଲେ ଭଲ ହୁଅନ୍ତା ବୁଲିଯିବି ଭାବୁଛି ଯେ କୋଉଆଡେ ଯିବି ଜାଣି ପାରୁନି।
ତୁ ଆସୁନୁ ଆମ ଘରକୁ ଆମ ଘର ଆମ ଗାଁରେ ବଢିଆ ବଢିଆ ସେ ହଉଛି।
କେମିତି କଣ ହଉଛି? ତମ ଆଡେ ଟିକେ କହିଲୁ
ଆମ ଆଡେ କହିବି କାର୍ତ୍ତିକ ପୂର୍ଣ୍ଣିମା ମାନେ ସମସ୍ତେ କରନ୍ତି ପୁଅ ମାନେ କରନ୍ତି ଝିଅ ମାନେ ସମସ୍ତେ କରନ୍ତି ଆଉ ଯିଏ ଉପା ମାନେ ଯିଏ ଆମିଷ ଛାଡିଥିବ ଛାଡିଥିବ ନ ହେଲେ ନାଇଁ ଯିଏ ଖାଇବ ଖାଇବ ହେଲା ତାପରେ ମାନେ କାର୍ତ୍ତିକ ପୂର୍ଣ୍ଣିମା ଥାଏ କାର୍ତ୍ତିକ ତାପରେ ତ ମାନେ ପଞ୍ଚୁକ ବି ପଡେ ହେଲା ତ ଯେତେବେଳେ ମାନେ ପଞ୍ଚୁକ ପଡେ ତ ପାଞ୍ଚ ଦିନ ପଡେ ଶୀତ ଦିନରେ ତ ଶୀତ ଦିନରେ ଏଇ ପର୍ବଟା ପଡିଥାଏ ଆଉ ମାନେ କଣ କହିଲୁ ସବୁ ଝିଅ ସବୁ ବୋହୂ ମାନେ ପୁଅ ମାନେ ବି ସକାଳୁ ରାତିକରୁ ଗାଧେଇ ଗାଧାନ୍ତି ଗାଧାନ୍ତି ତାପରେ ଚଉରାକୁ ଭଲ ଭାବରେ ସଫା କରିଦେଇଥାନ୍ତି ନାଲି ମାଟିରେ ଲିପିଥାନ୍ତି ଆଉ ରଙ୍ଗୁଲି କରିଥାନ୍ତି ରଙ୍ଗୁଲି କରିଥାନ୍ତି ପୁଣି ବଗ ବଗୁଲି ବି ସେଠି କରିଥାନ୍ତି ତାପରେ ମାନେ କଣ କହିଲୁ ତା ଠାକୁରଙ୍କୁ ଦର୍ଶନ କରି ଯାଇଥାନ୍ତି ଯେହେତୁ ପଞ୍ଚୁକ ତ ଆମର ମାନେ ଏମିତି ପୁରା ପାଞ୍ଚ ଦିନିଆଙ୍କ ହେଇଥାଏ ଲାଷ୍ଟ ଦିନ ଲାଷ୍ଟ ଦିନ ସବୁ କଣ କହିଲୁ ରାତି ଦିଟା ତିନିଟା ବେଳକୁ ସମସ୍ତେ ଉଠିକି ସମସ୍ତେ ମାନେ କଣ କହିଲ ନଈକୁ ଗାଧେଇଆ ପାଇଁ ଯାଆନ୍ତି ନଈ କାହାର ନାଳ କାହାର ପୋଖରୀ ଏମିତି। ତ ସମସ୍ତେ ନଈକି ଗାଧେଇବା ପାଇଁ ଯାଆନ୍ତି। ତାପରେ ଏଇଠି ଗାଧାନ୍ତି ତାପରେ ଯୋଉ ଡଙ୍ଗା ଭସାନ୍ତି ତାପରେ ଡଙ୍ଗା ଭସାନ୍ତି ମାନେ ଯେତେବେଳେ ସବୁ ପାପ କରିଥାନ୍ତି ସବୁ ସେଇଥିରେ ଭସେଇଥାନ୍ତି। ତାପରେ ଆସିକିନା ପୁଣି ମାନେ ସେଇ ସେଇଦିନ ଆମର ଲାଷ୍ଟ ପଞ୍ଚୁକ ଯେହେତୁ ମାନେ ମୁରୁଜ ପକେଇଥାନ୍ତି। ମୁରୁଜ ପକେଇକିନା ତାପରେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ମାନେ ଯୋଉ ଶିବ ମନ୍ଦିରକୁୁ ଯାଆନ୍ତି। ଆଉ ତାପରେ ବାଲିଯାତ୍ରା ଯେହେତୁ ସେଇଦିନ ତ ଆମର ବାଲିଯାତ୍ରା ବି ବହୁତ ପ୍ରସିଦ୍ଧ ଏଠି ଆମର ତ ବାଲିଯାତ୍ରା ମେଳା ବୁଲିବା ପାଇଁ ସବୁ ଯାଆନ୍ତି। ମେଳାରେ ପୁଣି ବିଭିନ୍ନ ପ୍ରକାର ଦୋଳି ଖାଦ୍ୟଠୁ ଡ୍ରେସଠୁ ଟେସନାରିଠୁ ପୁରା ସବୁ କିଛି ପଡିଥାଏ। ସେଇଠି ମନ୍ଦିର ଦର୍ଶନ କରନ୍ତି। ଆଉ ପୁଣି ଯାହାର ମାନେ ଯିଏ ମାନସିକ କରୁଥିବ ସେଇଦିନ ହିଁ ସେଠି ମାନେ କଣ କହିଲୁ କଣ ଫୁଲଛ ତା ନା କୌଣସିଥିରେ ମାନେ ବସାନ୍ତି। ଏମିତି ସବୁ ଆମର ହୁଏ ତାପରେ ଗାଁ ରେ ବି କାର୍ତ୍ତିକ ସ୍ୱର ହେଇଥାଏ। କାର୍ତ୍ତିକ ସ୍ୱର ପାଇଁ ସେଠି ପୁଣି ଟେଣ୍ଟ ଫେଣ୍ଟ ସବୁ ବନ୍ଧା ହେଇଥାଏ। ବହୁତ ଧୁମଧାମରେ ଆମର ଏମିତି ପାଳନ କରାଯାଇଥାଏ। ଆଉ ତମର ସେପଟେ ହୁଏନି ତାହେଲେ ନା ହୁଏ।
ଆମ ଆଡ଼େ ଏମିତି ଏତେ ତମ ଆଡ଼େ ଯେମିତି ହୁଏ ଆମ ଆଡେ ସେମିତି ହୁଏନି। ଆମର କଣ କାର୍ତ୍ତିକସର ମାନେ ମେଢ କରିକି ଯାହା ପୂଜା କରାଯାଏ ଭୋଜି ଭାତ କରାଯାଏ। ଆଉ ବାସ୍ ଏମତି ମୁରୁଜ ପକାଯାଏ ଯୋଉ ପଞ୍ଚୁକ ପାଞ୍ଚ ଦିନ କହିଲୁ ତାପରେ ରାତିରୁ ଉଠିକି ବି ସବୁ ଯାଆନ୍ତି। ଡଙ୍ଗା ଭସେଇ ଆମେ ସବୁ ଯାଉ ମାନେ ରାତିରେ ଘର ଲୋକଙ୍କ ସହରେ ଯାଉ ତାପରେ ଦିନରେ ମାନେ ଛଅଟା ସାତଟା ବେଳୁ ପୁଣି ଥରେ ଡଙ୍ଗା ଭସେଇ ଯାଉ ସାଙ୍ଗମାନେ ସବୁ ସାଙ୍ଗ ହେଇକି ଦୁଇ ଥରରେ ଆମେ ଡଙ୍ଗା ଭସଉ। ଏମିତି ନର୍ମାଲ ହୁଏ ଆଉ ଯାତ୍ରା ଫାତ୍ରା ଏତେ ହୁଏନି। ସେଥିପାଇଁ ମୁଁ ସବୁ ବର୍ଷ ଯାଏ ଭାରି ମୋ ମାମୁଁ ଘରକୁ ମୋ ମାମୁଁ ଘର ଗାଁ ରେ ବି ମାନେ ବହୁତ ବଢିଆ ସେ ବାଲିଯାତ୍ରା ହୁଏ। ମୋ ମାମୁଁ ଘର ଗାଁ ରେ ପୁରା ଫେମସ ହୁଏ ମାନେ ବାଲିଯାତ୍ରା ଏମିତି ମାନେ ନଈ କୂଳରେ ଯାତ୍ରାଟା ହୁଏ ନଈ କୂଳରେ ସେଠି ମାନେ ଦୋଳି ଫୋଳି ପଡେ ଦିଟା ଆମର ମାନେ ବାଲିଯାତ୍ରା ସେଠି ହୁଏ ଗୋଟେ ବାଲିଯାତ୍ରା ହୁଏ ନଈ କୂଳରେ ଆଉ ଗୋଟେ ହୁଏ ମାନେ ଯାତ୍ରା ପଡିଆରେ। ଏ ଦିଟାଙ୍କ ଯାତ୍ରା ବହୁତ ଧୁମଧାମ ରେ ହୁଏ ସବୁ ବର୍ଷ ଆମେ ଯାଉ ମାମୁଁ ଘରକୁ ତ ସେଇଥିପାଇଁ ମୁଁ କହିଲି ଦେଖିଆ ସବୁ ବର୍ଷ ତ ମାମୁଁ ଘରକୁ ଯାଉଛି ଏ ବର୍ଷ ଦେ ଆଉ କୁଆଡେ ଗୋଟେ ଯିବା ସେଇଥିପାଇଁ ଭାବୁଥିଲି ମାନେ ଗୋଟେ ଜାଗାରେ ସବୁ ବର୍ଷ ଦେଖୁଛି ନା ଏ ବର୍ଷ ଟିକେ କୁଆଡେ ନୂଆ ଗଲେ ଭଲ ହୁଅନ୍ତା। ସେଇଥିପାଇଁ ମୁଁ ତୋତେ ପଚାରୁଥିଲି ତମ ଆଡେ ଦେଖିିବା କେମିତି ବାଲିଯାତ୍ରାଟା ହୁଏ।
ହଁ ସାଙ୍ଗ ମୁଁ ବି ଭାବୁଥିଲି ଆଉ ଏଇ ଥରକ ତତେ ଆଉ କିଛି ସାଙ୍ଗ ମାନଙ୍କୁ ମାନେ ନିମନ୍ତ୍ରଣ କରିବି ଆସିବ ସବୁ ଆମ ଗାଁକୁ ଆମ ଘରେ ସବୁ ରହିବା। ମାନେ ଏ ଦି ଦି ପାଞ୍ଚ ଛଅ ଦିନ ନ ରୁହ ଦି ତିନି ଦିନ ଖଣ୍ଡେ ରହିବ। ଆଉ ଯାତ୍ରା ବୁଲିବା ସାଙ୍ଗ ହେଇକି ଯିବା ମେଳା ବୁଲିବା ଦୋଳି ଖେଳିବା ସବୁ କିଛି ଖାଇବା ବୁଲାବୁଲି କରିବା ମଜା ମସ୍ତି କରିବା ଠାକୁରଙ୍କୁ ବି ଦର୍ଶନ କରିବା। ଠାକୁରଙ୍କ ପ୍ରସାଦ ଖାଇବା ତାପରେ ଘରକୁ ଆସିବା ଆଉ କଣ କହୁଛୁ
ତାହେଲେ ସେଇଆ କଲେ ଭଲ ହୁଅନ୍ତା। ତୁ ଆଉ କିଛି ଜଣ ସାଙ୍ଗଙ୍କ ସହ କଥା ହ ମୁଁ ଭାବୁଥିଲି ଏ ବର୍ଷ ଯିବା ପାଇଁ କାହିଁକି ନା ଗୋଟେ ଜାଗାରେ କେତେ ବର୍ଷ ଆଉ ଦେଖିବା। କିନ୍ତୁ ସେଇଠି ବି ମାନେ ସବୁ ବର୍ଷ କିଛି ନା କିଛି ନୂଆ ହୁଏ ମେଲୋଡି ପଡେ ତାପରେ ଏଇଠୁ ନାଚପା ଟି ମାନେ ତିନି ଜା ମାନେ ତିନି ଜାଗାରେ ନାଚ ପଡେ ମାନେ ଏଠି ମାନେ ଗୋଟେ ଜାଗାରେ ପଡେ ଯାତ୍ରାରେ ତାପରେ ସେଠି ସଇଲା ପରେ ବାଲିଯାତ୍ରା ପଡିଆରେ ମାନେ ନାଚ ପଡେ ପୁଣି ସେଠି ସଇଲା ବେଳେ ଆଉ ଗୋଟେ ମାନେ ଜାଗାରେ ନାଚ ପଡେ ତିନିଟା ନାଚପାଟି ପଡେ ମାମୁଁ ଘର ଗାଁରେ ବହୁତ ଭଲ ହୁଏ। ଆମେ ସବୁ ଭାଇ ଭଉଣୀ ମାନେ ନାଚ ଆମକୁ ଦେଖେଇ ନେବେ ନା ଆମକୁ ବାସ୍ ଗୋଟେ ରାତି ନିଅନ୍ତି ନାଚ ଦେଖେଇ ମାନେ ଯୋଉଟା ମାନେ ଗାଁ ପାଖରେ ଯୋଉ ନାଚଟା ପଡେ ବାଲିଯାତ୍ରା ପଡିଆରେ ସେଇଠିକି ଆମକୁ ପାଞ୍ଚ ରାତି ମାନେ ସେଇଠି ପଡେ ତ ସେଇଠିକି ଆମକୁ ଗୋ ଗୋଟେ ରାତି ନିଅନ୍ତି ମାନେ ବଡ ଲୋକମାନେ ଯାଆନ୍ତି। ଏଇ ବର୍ଷ କିନ୍ତୁ ମୁଁ ଦି ରାତି ଯାଇଥିଲି ନା ନାଚ ଦେଖିବାକୁ ବହୁତ ଭଲ ବି ନାଚ କରାଯାଏ ତାପରେ ମେଲୋଡ଼ି ମାନେ ସବୁ ସ୍କୁଲ ଛୁଆଙ୍କୁ ଡକା ହେଇଥାଏ ଅଲଗା ଅଲଗା ସ୍କୁଲରୁ ଛୋଟ ଛୋଟ ଛୁଆ ସବୁ ଆସନ୍ତି ମାନେ ମେଲୋଡ଼ିରେ ନା। ନାଚିବା ପାଇଁ ତାପରେ ସେଠୁ ବଡ ପିଲାଙ୍କୁ ବି ଡକା ହଏ ମେଲୋଡି ଗ୍ରୁପକୁ ଡକା ହୁଏ ପାଞ୍ଚ ଦିନିଆଙ୍କ ମାନେ ସନ୍ଧ୍ୟା ବେଳୁ ମେଲୋଡି ବି ହୁଏ ତାପରେ ଲାଷ୍ଟ ଦିନ ମେଲୋଡି ଟା ମାନେ ଗାଁ ପିଲାମାନେ ମାନେ ମେଲୋଡି ସରିଲା ପରେ ରାତି ହୁଏ ତ ମେଲୋଡି ସାତଟା ଆଠଟାରେ। ଷ୍ଟାର୍ଟ ହୁଏ ବାରଟା ଗୋଟେ ଦିଟା ଏମିତିରେ ସରେ ଗୋଟେ ଦିଟା ବେଳୁ ସରିଲେ ତାପରେ ସେଠୁ ଯୋଉ ପିଲାମାନେ ସବୁ ଆୟୋଜନ କରିଥିବେ କ୍ଲବ ପିଲା ସେମାନେ ସବୁ ମାନେ ସେଇଠି ନାଚନ୍ତି ଆଉ କାର୍ତ୍ତିକସ୍ୱର ମୂର୍ତ୍ତି ବି ମାନେ ଯୋଉ ବର୍ଷ ଛୁଆ। ସବୁ ମାନେ ଦଶମ ପଢ଼ି ସାରିଲେ ସେମାନେ ସବୁ ଗୋଟେ କ୍ଲବ୍। ପିଲା ହେଇକି ମାନେ କରନ୍ତି। ଗୋଟିଏ ମୂର୍ତ୍ତି କାର୍ତ୍ତିକେଶ୍ଵର ମୂର୍ତ୍ତି ସେମିତି କରନ୍ତି ତାପରେ ଏଠୁ କାର୍ତ୍ତିକ ପୂର୍ଣ୍ଣିମା ଭସାଣି କରାଯାଏ ସବୁ କ୍ଲବ ଛୁଆ ଗୋଟେ ଗୋଟେ ଡିଜେ ଅଣାଯାଏ ଏଇ ବର୍ଷ ଷୋହଳ ରୁ ସତରଟା ମୂର୍ତ୍ତି ହେଇଥିଲା ସବୁ କ୍ଲବ ଛୁଆଙ୍କର ଅଲଗା ଅଲଗା ମୂର୍ତ୍ତି କରିକି ସେମାନେ ମାନେ କରନ୍ତି ଆଉ ଯିଏ ବି ମାନେ ଯାହା ମୂର୍ତ୍ତି ଫାଷ୍ଟ ହୁଏ ତାକୁ ପ୍ରାଇଜ ବି ମିଳାଯାଏ ଆଉ ସ ଯୋଉ ବର୍ଷର ବାର ବର୍ଷ ପରେ ସେଇ ବର୍ଷ ଟକୁେ ବଡ଼ ଆକାରରେ କରିକି ସମସ୍ତ। ଭୋଜି ଭାତ ମାନେ ଯାର ବାର ବର୍ଷ ପରେ ସେ ଟିକେ ଅଧିକ କରନ୍ତି ତାପରେ ଅଘୋରୀ ନାଚକୁ ବି ଆଣନ୍ତି। କି ତାପରେ ହଁ ସେମାନେ ସବୁ ଆସନ୍ତି ଆଉ। ହନୁମାନ ରାମ ସି ତା ଆଉ ଶିବ ପାର୍ବତୀ ଏମିତି। ସବୁ ବାବାଜୀ ପୋଲିସ ତାପରେ ମୋଟୁ ପତଲୁ ଯୋଉ କାର୍ଟୁନ ହେଇକି ବି ସବୁ ମାନେ ନାଚନ୍ତି ଭସାଣି ଦିନ ଏମିତି ବି ସବୁ ଆଣନ୍ତି ଆଉ ଯୋଉ ଭାଲୁ ଆଉ ଯୋଉ ପାଣ୍ଡା ନଥାଏ ସେମାନଙ୍କୁ ବି ମାନେ ଆଣନ୍ତି ଏମିତି ବହୁତ ସାରା ଏଞଜୟ କରାହୁୁଏ।
ହଁ ସାଙ୍ଗ ତୁ ଠିକ କହିଛୁ ଆଉ ଏଥର ତ ମାନେ ସବୁ ସବୁଠାକୁ ମାନେ ଠାକୁରଙ୍କ ମେଢ ଅପେକ୍ଷା ମାନେ ଦେଖିବୁ ବେଶୀ ଆଜିକାଲି ତ ବେଶୀ ଲୋକ ମାନେ ଚୁଇଁ ଚୁଇଁ ଠାକୁର ମୂର୍ତ୍ତି କରିଦେଇଥିବେ କିନ୍ତୁ ମାନେ ପଇସା ଅଧିକ ତୋଳେକ ସେମାନେ ସବୁ ଡିଜେ କି ଅଘୋରୀ ଏଗୁଡା ସବୁ ଆଣିଥାନ୍ତି କାହିଁକି ନା ଆଜିିକାଲି ସବୁ ଏଇଟା ତ ଆମ ଚାଲିଛି ନା।
ହଁ ଏବେ ସେଇରା କ ତ ଏବେଥର ଚାଲିଛି ଆଉ ଠାକୁରଙ୍କ ପ୍ରତି ଆ କାହାର ଏତେ ଭକ୍ତି ନାହିଁ ଖାଲି ନାଙ୍କୁ ଠାକୁର ଗୋଟେ କରିଦିଅନ୍ତି କି ହଁ ଆମେ ଏମିତି କରିଛୁ କିନ୍ତୁ ନାଚ ଗୀତ ଆଉ ଭସାଣି ପାଇଁ ଡିଜେ ଭଲ ଦାମୀ କିଆ ସବୁ ଡିଜେ ଅଣାଯାଏ କିନ୍ତୁ ବି ଭଲ ମେଢ଼ ବି କରାଯାଏ କାହିଁକିନା ପ୍ରାଇଜ ମିଳେ ନା ମେଢ଼ ମାନେ ଯାହାର ଭଲ ହେଇଥିବ ତାକୁ ମାନେ ପ୍ରାଇଜ୍ ମିଳିବ ଫାଷ୍ଟ ସେକେଣ୍ଡ ଥାର୍ଡ଼କୁ ତ ଏମିତି ସବୁ କଥାର ତ ଆଉ ପୂଜାରେ କାହାର ମନ ନାହିଁ ସମସ୍ତଙ୍କର କେମିତି ମାନେ ଭସାଣି ହବ। ହଁ ଆମେ ନାଚିବୁ।
ହଁ ସାଙ୍ଗ ଠିକ କହିଛୁ ଏଇଥରପା ଆମର ଏଇ କାର୍ତ୍ତିକ ସ୍ୱର ପୂଜାରେ ମାନେ ମାନେ ଗୋଟେ ମାନେ ସବୁ ତ ଦଶ ରୁ ପନ୍ଦର ମେଢ କରାଯାଏ ତ ଜଣଙ୍କ ମେଢ କଣ କହିଲୁ ଛୋଟ ମୂର୍ତ୍ତି ଆଣିଦେଇଥିଲେ ଭଲ କରିଥିଲେ ବି କିନ୍ତୁ ତାଙ୍କର ଛୋଟ ମୂର୍ତ୍ତି ଆଣିଥିଲେ କିନ୍ତୁ ତାଙ୍କର ଡିଜେଟା ଥିଲା କେବଳ ଦେଢ ଲକ୍ଷ। ଲକ୍ଷ ଟଙ୍କା।
ବାପରେ।
ଆଜି ସବୁ ଆଜିକାଲି ସବୁ ଏମିତି ଚାଲିଛି ଆଉ ମାନେ କେମିତି ଟିକେ ମାନେ ଆଜି କାଲି ତାଙ୍କ ଡିଜେ ବି କମ୍ପିଟିସନ ହଉଛି କି ଆମ ଡିଜେ ଅଧିକ ମାନେ କେମତି କଣ ସାଉଣ୍ଡ ହଉଛି ଏଇା ସବୁ ଆଜିିକାଲି ହଉଛି ତ ସେଇ ଅନୁସାରେ ସବୁ କରୁଛନ୍ତି ଆଉ। ଆଉ ଘରେ ସବୁ ଭଲ?
ହୁଁ ଭଲ ସବୁ ଖାଇ ଖାଇ ସାରିଲୁଣି ନା?
ହଁ ମୁଁ ଖାଇସାରିଲିଣି ତୁ?
ହଁ ମୁଁ ବି ଖାଇସାରିଲିଣି ଆଉ ଦେହ କେମିତି ଅଛି?
ହଁ ଦେହ ପା ସବୁ ଭଲ ଅଛି, ଖାଲି ତ ଗରମ ହଉଛି, ବୋଲି ଟିକେ ଭଲ ଲାଗୁନି ବର୍ଷା ହଉନି ଖାଲି ଖରା ହଉଚି, ସେୟା ଆଉ ତମର ସବୁ ଗରମ ନା ବର୍ଷା।
ଆମର କୋଉଠି ବର୍ଷା ଆମ ଆଡେ ତ ଯୋଉ ଗରମ ତ ଗରମ ହଉଛି ତାପରେ ଏତେ ଜୋରେ ଗରମ କୁ ଆରେ ବର୍ଷା ଟା ବି ଉଠଉଛି ସକାଳ ଟାଇମ ରେ ଆଉ ସନ୍ଧ୍ୟା ଟାଇମ ରେ ତ ବହୁତ ଜୋରେ ବହୁତ ବର୍ଷା ଉଠଉଛି ମାନେ ଯେ କହିବକି ହେଇନା କି ବର୍ଷା ହେଇଯିବ। କିନ୍ତୁ ସେ ଟିକେନାକୁ ବର୍ଷା ହେଇଯାଇକି କଟି ମାନେ ପବନ ବହୁତ୍ ଜୋରେ ହଉଛି ବର୍ଷା ଟିକେନାକୁ ଛିଞ୍ଚିଡ଼ା ପକେଇ ଦଉଛି ଯେମିତି ମାଟି ଟା ଓଦା ହେଇଯାଉଛି ମାଟି ଓଦା ହେଇଗଲା ଠୁ ସେ ଗ୍ୟାସ ଟେକୁଛି ତାପରେ ବର୍ଷା ଉଠଉଛି ବାଦଲ ଗୁୁରା ସବୁ ଛେକିକି ରଖୁଛି। ସେଇଥିପାଇଁ ସେ ଗ୍ୟାସ୍ ଟା ଆଉ କୁଆଡ଼େ ନଯାଇକି ଏତିକି ଭିତରେ ରହୁଛି ଯେମିତିକି ମାନେ ବହୁତ ଗରମ ହେଉଛି ଆଉ ରାତିରେ ବି ମାନେ ଯେଉଁ ପବନ ବର୍ଷା ପବନ ହେଲାଠୁ ଲାଇନ୍ ବି ମାନେ କଟିଯାଉଛି ଯେଉଁ ଗରମ ହେଉଛି ତାପରେଠୁ ବର୍ଷାରେ ଗ୍ୟାସ୍ ଟେକୁଛି ଆଡ଼େ ଲାଇନ୍ ବି ପଳାଉଛି। ବହୁତ ହଇରାଣ ହଉଛୁ ଆମେ ଆଡେ।
ହଁ ବା ସାଙ୍ଗ ଏ ଏଠିବି ଏଥର ଲୋକ କହୁଛନ୍ତି କି ଆଉ ଏ ବର୍ଷ କାଳେ ବର୍ଷା ବର୍ଷା ବି ଏତେ ନାହିଁ ଏଥର ବହୁତ ହଇରାଣ ହେବେ ଚାଷୀ ମାନେ କେମିତି କଣ କରିବେ କେଜାଣି ଏଥର।
ହୁଁ ଆର ବର୍ଷ ବି ଚାଷୀ ମାନେ ବହୁତ ହଇରାଣ ହେଇଥିଲେ ମାନେ ଆର ବର୍ଷ ଅଧିକ ବର୍ଷା ହେଇଯାଇଥିଲା ବୋଲି ଦେଖ ଆର ବର୍ଷ ଅଧିକ ବର୍ଷା ସା ହେଇଥିଲା ଲୋକମାନଙ୍କର ବହୁତ କ୍ଷତି ହେଇଥିଲା ଏପାଳି ବର୍ଷା ହଉନି ବୋଲି ଲୋକମାନଙ୍କର କ୍ଷତି ହଉଛି।
ହଁ ଆକ୍ଚୁଆଲି ଏଥିରେ ସବୁଥିରେ ମଣିଷ ମାନେ ହିଁ ଦାୟୀ ଯଦି ଠିକ ଟାଇମ ରେ ମାନେ ମାନେ ଗଛ କାଟି ଦଉଛନ୍ତି ବାୟୁ ପ୍ରଦୂଷଣ କରୁଛନ୍ତି ପୁଣି ଜଳ ସେେଚନ ଭଲସେ କରୁନାହାନ୍ତି ତାହେଲେ କିଏ ନିଜେ ତ ନିଜେ ହିଁ ହଇରାଣ ହଉଛନ୍ତି ଆଉ କିଏ ଅସୁବିଧାରେ ପଡୁଛି ନା।
ହଁରେ ସାଙ୍ଗ ସତ କହିଲୁ। ହଉ ଟିକେ ଶୁନୁ ଆମ ଝିଅ ଟାକୁ ଟିକେ ସ୍କୁଲ ଯିବ ବାହାରିଲାଣି ତ ମୁଁ ତାକୁ ଟିକେ ନଉଛି ସ୍କୁଲ ଛାଡି ଦେଇକି ଆସିକି ତ ତତେ କଲ କରିବି ନହେଲେ।
ହଁ ଆଚ୍ଛା ଶୁଣୁ ତୁ ଆସିବୁ ନିଶ୍ଚୟ ହେଲା।
ହଁ ହଁ ମୁଁ ଯିବି।
ଆଚ୍ଛା ହଉ।
ହଁ ତାହଲେ।